ହ୍ୟାଲୋ। କଣ ଖବର?
ଭଲ ଆଉ। ତମର।
ଆମରି ସେମିତି ଭଲ କଣ ଚାଲିଛି।
ଏଇ ନଡିଆ କରୁଥିଲି, ବହୁତ ତେଲ କର ତ ନଡିଆ କରିକି ଏବେ ଜଷ୍ଟ ଆସିଲି।
ନଡିଆ କରୁଥିଲ।
ଆଜ୍ଞା।
ନ ନଡ଼ିଆ କେମିତି କୋରିଲ, ସେମିତି ସେମିତି କୋରିଲ ନା ସେ ଯୋଉ ଚାଷ ନଡିଆକୁ ସିଝେଇକି କୋରିଲ।
ଆରେ ସେମି ସେମିତି କରିଲେ ସିଝେଇ କି କଣ କୋରନ୍ତି।
ନଡିଆକୁ ସେମିତି କୋରିଲ। ହାଲୋ।
ହାଲୋ।
ଶୁଭୁଛିି।
ଆଉ କଣ ସିଏ ହାଲୋ ହଁ ସୁବିତ
ଶୁଭୁଚିନା।
ହଁ,।
ନା ଶୁଭୁ ନଥିଲା ମଝିରେ କଁ ପାଇଁ।
ନା ସୁୁଭୁଚିତ ମତେ ଶୁଭୁତ
କଣ କରୁଚ କଣ କି ତମେ
ମୁଁ ଏଇ ବାହାରେ ବସିଛି ବାହାରେ ବସିଚି
ବାହାର
ନା ନା ବାହାରକୁ ଆସିଲି ବସିବା ପାଇଁ
ସେଇଥିପାଇଁ ନେଟୱାର୍କ ପାଉନଥିଲା ତମର ବୋଧେ ଶୁଭୁନଥିଲା ଆଉ
ଓହୋ ଆଉ ତମେ ସନ୍ଧ୍ୟାବେଳେ କଣ ଖାଇଥିଲ?
ସନ୍ଧ୍ୟାବେଳେ ଖାଇଥିଲି ଘରୁ ଆଣିଥିଲି ଉପମା ଖାଇଥିଲି ଆଉ
କଣ ଏଇ ପରିବା ପଡିଚି ଉପମା ନା ସାଧା
ନା ନା ପରିବା ଗାଜର ବିଟ ସବୁ ପଡଥିଲା।
ଓହୋ ସେଇଟା ଭଲ ପରବା ପଡିକି ଖାଇଲେ ଭଲ। କିଏ କରିଥିଲା କି?
ଇଏ ଆମ ପତ୍ନୀ
ତମର ନେଟୱାର୍କ ପାଉନି କଥା ବ୍ରେକ ହଉଛି।
ମୁଁ କହିଲି ଆମ ପତ୍ନୀ କରିଥିଲେ ଆଉ କିଏ କରିବ?
ଓହୋ ଆଉ ତମେ କଣ ଡିଉଟି ଯାଇଛନା କଣ?
ହଁ ଡ୍ୟୁଟିରେ ଅଛିବା।
ଆସିବ କେତେବେଳେ ଘରକୁ
ଘରକୁ ଯାଉ ଯାଉ ରାତି।
ଓହୋ।
ଦଶ ଏଗାର ହେଇଯିବ ଘରକୁ
ତ ଅଟା ଚକଡିକି ଆସିଲି ଏବେ ତମର କେତେ ଚାରିପଟ ରୁଟି ନା?
କଣ କହିଲ?
ତମର କେତେ ପଟ ରୁଟି ଚାରିପଟନା?
ହଁ ଚାରିପଟ
ଓହୋ
ମୁଁ ଚାରିପଟ ଖାଏତ ଆଉ ତିନି ଚାରିପଟ
ହଁ ଚକଟିକି ରଖି ଦେଇଛି ଆଉ ଟିକେ ଯାଉ ବେଲିକି ବୋଉଙ୍କୁ ଦେଇଦେବି ଆଗେ ଖାଇବାକୁ
ହଉ
ତମେ ଆସିଲେ ଖାଇବା
କଣ ଗୋଟେ କରିକି ହଉଚି ଏ କଣ କହିଲ ଶୋଇପଡିଥାନ୍ତ ଘଣ୍ଟେ ଖଣ୍ଡେ ସନ୍ଧ୍ୟାବେଳେ
ମୁଁ ଶୋଇଥିଲି ଦିନରେ ଦିଟାରେ ଶୋଇଥିଲି ଚାରିଟାରେ ଉଠିଲି
ତାହେଲେ ଠିକ ଅଛି। ନଡିଆ ଯୋଉ କୋରାହେଲା କେମିତି କଣ ତେଲ କରାଯିବ ଜାଣିଛନା ତାପ୍ରୋସେସ?
ମୁଁ ଜାଣିନି ବୋଉ ଯାଣିଚନ୍ତି ନା କଣ ମୁଁ ମତେ ଲାଗେକି? ଉଁ କରିସାରିକି ତାକୁ ପାଣିରେ ବୋଧେ ସିଝେଇକି ସେ ପାଣିଟା ବାହାର କରିକି ସେଟାକୁ ବୋଧେ ଫୁଟ
କେଜାଣି କଣ ପ୍ରୋସେସ୍ ଦେଖିବ କେମିତି କଣ କରୁଛନ୍ତି।
ଆ।
ହେଲା।
ହଁ।
ହୁଁ ଆଉ କଣ ଖବର ସନ୍ଧ୍ୟାବେଳେ କଣ ଖିଆ ପିଆ ହେଇଛି?
ହଁ ସନ୍ଧ୍ୟାବେଳେ ଖାଇଥିଲି କୁକିସ୍ ଖାଇଥିଲି ଦିଟା।
ହୁଁ।
ଆଉ ପାମ୍ପଡ଼ ହେଇଥିଲି ଗାଣ୍ଠିଆ ହେ।
ଆରେ ବା ପାମ୍ପାଡ଼ ଗାଣ୍ଠିଆ କୁକିଶ୍ ଖାଇଲୁ ତାହେଲେ।
ହୁଁ।
ଆଉ କଣ ଭଲ କଥା ଆଉ ଭଲ ଭଲ କାଲି ଆଜି ସୋମବାର ନାଇଁ କି?
ହଁ।
କାଲି ମଙ୍ଗଳବାରେ।
ହଁ।
କାଲି ଆମର ଅଛି ଏ ବି।
ହଁ।
ସକାଳୁ ଆସିବା ରାତିକି ଯିବା।
ହଁ।
ପଖାଳ ଫଖାଳ କଣ ଦିଟା କରିଥିବ?
ହଁ।
ହେଲା।
ହଁ।
ଆଉ।
ହଁ।
ଆଉ କଣ ହାଲ୍ ଚାଲ୍ କୁହ ତମର କଣ କେମିତି ଚାଲିଛି ଦିନ? ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କଣ ସବୁ କଲ କହିଲ?
ଫାସ୍ବଲ
ହଁ ଉଠିଲ କେତେଟା ବେଳେ ଉଠିଲ?
ଉଠିଲି ଆଜି ଉଠିଲି ଛଅଟା ହେଇନଥିଲା ଉଠିଲି। ସାଢେ଼ ପାଞ୍ଚଟା ସାଢ଼େ ପାଞ୍ଚଟା ଉ ଉଠିକି ବିଛଣା ଝାଡ଼ି ସରି ସାଢ଼େ ପାଞ୍ଚଟାରେ ଉଠିଲି ଉଠିକି ମୁଁହ ଧୋଇ ଗଲି ବିଛଣା ଝାଡ଼ିଲି। ଘର ବାହାର ସବୁ ଖରିକିଲି ଖରିକି ବ୍ରସ୍ କଲି ବ୍ରସ୍ କରି ମୋ ଶାଢ଼ୀ ନେଇକି ଚାଲିଲି ଲାଟ୍ରିନ୍ ଆଉ ବାଥରୁମ୍ ସବୁ କାମ ସାରିକି ସେଠୁ ଆସିକି ଆସିକି ଟିକେ ସଜ ହେଇ ସାରିକି ମାନେ ସିନ୍ଦୁର ଫିନ୍ଦୁର ଲଗେଇ ସାରିକି
ହଁ।
ଫୁଲ ତୋଳିକି ନେଇ ଆସିଥିଲେ।
ରୁ ସଜ ହେଇସାରି ସଜ ହେଇ କଣ କଣ ସବ ସଜବ
ଏ ମାନେ ପାଉଡର କ୍ରିମ ଗୋଲାପ ଜଳ ଲଗେଇ ସାରିକି ଏ ସିନ୍ଦୁର ଲାଗେଇ ସାରିକି ରେଡି ମୁଣ୍ଡକୁ ନେଇକି
ହଁ।
ହଁ ତାପରେ ବୋଉ ଫୁଲ ତୋଳି ଆଣିଥାନ୍ତି।
ହୁଁ।
ମୁଁ ମଟର ଅନ୍ କରିକି ଯାଇି ପାଣି ଆଣିକି ଠାକୁରର ଖରିକି ଠାକୁର ଆସନ ଧୋଇକି ଠାକୁର ପୂଜା କରେ।
ତା ତମ ଠାକୁରର ଉପର ନା ତଳେ ଉପର ବା
ହଁ ଛାତ ଉପରେ ଅଛି। ସେଠି ପୂଜା କ
ତମେ ଠାକୁର ବାସନ ଠାକୁର ବାସନ ଧୋଇବା ପାଇଁ ତଳକୁ ଆସ
ବେଳେ ବେଳେ ତଳକୁ ହୁଏତ ବେଳ ଳ ସେ ଉପରେ ପାଣି ଯୋଉ ବାଲ୍ଟି ନେଇଥା ସେତିି କିରେ ବି ହେଇଯାଏ ବାଲ୍ଟିଏ ପାଣି ନେ ସେ ନା ବଡ ବାଳ୍ଟିଟା।
ଉପରେ ଗୋଟେ ଟ୍ୟାପ ଲାଗିଚିବା
ହଁ ଉପରେ ଲାଗିଚି ଯେ ମୁ ଯେ ପାଣି ବାଲ୍ଟି ନେଇେଥାଏ ସେତିକିରେ ହେଇଯାଏ।
ହୁଁ ଆ ପ୍ରଭୁଙ୍କୁ ବାରମ୍ବାର ଯିବା ଆସିବା କଣ କରିବେ ସେ ଶଙ୍ଖ ବି ଆ ଆଣୁଥିବେ ଧୋଇବା ପାଇଁ ଶଙ୍ଖ କ ସେଇଠି ଦୁଇ ଦିନ ହବନି ଉପରେ
ହଁ ସେଇଠି ଧୋଇ ଦଉଚଅ
ହୁଁ ସେ ଟ୍ୟାପ ରେ ମୋଡିବ ଧୋଇଦବ ହବ।
ହଁ ଠାକୁର ପୂଜା କରିସାରିକି
ହଁ।
ଠାକୁର ପୂଜା କରିସାରିବି ତଳକୁ ଆସିବି ଲାଗିଯିବି କିଛି ଖାଇବା କରିବା ପାଇଁ ଆଜି କରିଥିଲି ସକାଳୁ ଉପମା। ସକାଳୁ ଜଳଖିଆ କିଛି ଖାଇବାପାଇଁ ହଁ ଗାଜର ବିଟ୍ କିଏ ଆଳୁ ସବୁ ପକେଇକି କରିଥିଲି ଉପମା ଉପମା ଆଉ ଡାଲି ସକାଳୁ ସବୁ ଖାଦେଲୁ ଖାଇସାରି ମୋ ସ୍ବାମୀ ଯିବେ ଡିଉଟି। ତ ତାଙ୍କ ପାଇଁ ରୋଷେଇ ହେଲା ଭାତ ଡାଲି ଭଜା ସାଲାଟେ ବାଇଗଣ ବିଲାତି ସବୁ ଗୋଟେ ଭଜା ହେଲା ଚକଟା ପାଇଁ ହ ଶାଗ ଥିଲା ଏସୁଅ ହେଲା ଆଉ ଖାଇଲୁ ସବୁ ସାଙ୍ଗ ହେଇକି ବୋଉଙ୍କର ମୋର ଖାଇଲୁ ସେତାନ ଖାଇକି ଗଲେ ଡିଉଟି
ପୁରୀ ଭଜନ ହେଇଛି ଗୋଟେ ତାନେ ଗାଧୁଆ ବେଳେ ଆଉ ନାଇଁ କି।
ହୁଁ।
ଯାଉ
ଆଉ ଦହି ବରା ଫେବ୍ରେଟ୍ ମୋ ଆଉ ଫେବ୍ରେଟ୍ ସାଲାଟ୍ ଇଏ ବନେଇଥି
ଫେଭରଟ୍ ସାଲାଟ
ହଁ ଆଉ ଯିଏ ମତେ ଦହି ଆଣିଦେଲେ ମତେ କହିଲେ ତୁ ମତେ କହୁନୁ ମୁଁ ତତେ ଆଣି ଦେବି ବେଲି ଦହି
ଇଏଦେଲେ
ତୁ ଆାଙ୍କ ମା
ହୁଁ ହୁଁ ହୁଁ
ଓହୋ।
ନା ଆମର ଡେଲି ଦହି କାହିଁ ଜଣଗତରୁ ମାଗିବୁ ଆ କହିଥିଲି ଆମର ଦହିବାଲା ଆଣିକି ଦହି ଦଇ ଦିଅଣେ ନହେଲେ ଆମର ଦହି ଗୋଟେ ପକେଟ ନେ ସାଲାଡ ରେ କେତେ ଦରକାର ହବ କି?
ମତେ ଏ ଦହି ଅପେକ୍ଷା ମତେ ପ୍ୟାକେଟ ଦହି ଟା ଭଲ ଲାଗେ ଓମ୍ଫେଡ ବାଲା ଏ ପ୍ରଗତିର
ଭଲ ଲାଗେ ଟା ମ୍ଯାଟର ନୁହଁ ଆଉ ତାକୁ ଡେଲି କହିବୁ ସେ ଡେଲି ଦହି ଆଣିବ କିଆଁ ଆମର ଦହି ଆଣି ରଖିଦେନେ ଘରେ ତ ଯିବ ନା କଣ ଁ
ହୁଁ ସେ ଓମଫେଡ ଦହି ପ୍ୟାକେଟ୍ ଟା ନେଇ ଆସିଲେ ହବ
ହୁଁ ନେଇଯିବା ନେଇଯିବା ଗୋଟେ ଦହି ପାକେଟ ନେଇଯିବା କାଲି ପହରଦିନ ଆଡକୁ ନେଇଯିବା ଗୋଟା ଘରକୁ
ସେ ପ୍ୟାକେଟ ଆସେ ମୁଁ ଦିପ୍ ସେମିତି କହି ଚାହିଁଲେ ବି ମୁଁ ଗୋଟେ ଦିନେ ସାରିଦେବି ସେ କାଠେଇ ଯିବ ତାହେଲେ ଦି ଦିନ ଆଉ
ଏ ଏହେ ନାଇଁ ନାଇଁ ନାଇଁ ନାଇଁ ଗୋଟେ ଦିନ କାଇଁ ସାରିବ ଦଇ ଟିକେ ଟିକେ ଥାଉ ଆମ
ଟେଷ୍ଟି ଲାଗେ ଖାଲ୍ ଖାଲ୍ ନର୍ମାଲ ଭାତରେ ଦହି ଲଗେଇ ଖାଇଦେବି
ତ
କିନ୍ତୁ ଟିକେ ରସୁଣ ଆଉ ଲଙ୍କା ଚକ ଡା ହେଵ ଆଉ ଲୁଣ ଟିକେ ହଁ ହୁଁ
ହଉ ହଉ ଭଲ କଥା ଆଉ ଆଉ
ହଉଁ ହଉ କଣି ତ କଣ କାମ ହଉ ଚାଲିଛି ପ୍ଲାଣ୍ଟ ରେ କଣ କାମ ଚାଲିଛି?
ପ୍ଲାଣ୍ଟ ରେ
କଣ କାମ ଚାଲିଛି?
ପ୍ଲାଣ୍ଟ ରେ ବର୍ତ୍ତମାନ ମୁଁ ଫ୍ରି ଅଛି ଆଉ କାମ ଯାହା ଚାଲିଥିଲା ଚାଲିଥିଲା ବର୍ତ୍ତମାନ ମୁଁ ଫି ଅଛି ଆମେ ଅଛୁ ଏଠି ଫାୟାର ଟିମରେ ଅଛୁ ଆଉ ଫାୟାର ଫାଇଟର
ଓ ହୋ ପନି ଆ ଠନଆ ଲାଗିଲେ କଥିଲି ଆଉ
ନିଆଁ ଫିଆଁ ଲାଗିଲେ ଲିଭେଇବୁ ନିଆଁ ଫିଆଁ ଲିଭେଇବାର ଯୋଉ ଯେତିକି ସବୁ ଆମର ସମାନ ଅଛି ଜିନିଷ ପତ୍ର ଅଛି ତାକୁ ସାଇଟ ମାନଙ୍କରେ ଯାଇକି ଚେକ୍ ଚାକ୍ କରିବୁ
ଓ ଓ ହୋ ହ ହଁ
ଏଇଆ ହଉଛି କାମ ଆଉ କିଛି ଭଲ କଣ
ଆଉ ତମ ଘର ସବୁ ଭଲ ନା?
ହଁ ଘରେ ସବୁ ସେମିତି ଚାଲିଛି ଆଉ ଦେହ ଠିକ ଅଛି ପା ବି ଠିକ ଅଛି ତମ ଘର କଣ କୁହ
ଭଲ
ସନ୍ଧ୍ୟାବେଳ କାମ ସବୁ କଣ କହିଲ
ସନ୍ଧ୍ୟା ବେଳେ କାମ ସବୁ ସରି ସାରିଛି ସନ୍ଧ୍ୟା ଦେଇକି ଧୋଇ ଧୁଆ ହେଇକି ହଁ
ହଉ
ହଉ କଣ କହୁଛ
ଆଉ କଣ ଏଇଆ ଏଇନା ଅପେକ୍ଷା କରିବ ସ୍ୱାମୀ ଗଲା ପର୍ଯ୍ୟନ୍ତ ଆଉ ଗଲେ ସାଙ୍ଗ ହେଇ ଖାଇବ ନା ତମେ ଆଗ ଦୁଇଟା ଖାଇଦଉନ
ନା ନା ଆମ ଆମ ଛାତ ଉପରେ ଗୋଲାପ ଗଛ ଲାଗିଛି ସେଥିରେ ଗୋଟେ ହଳଦିଆ ଗୋଲାପ ଫୁଲ କଡ ହେଇଛି
ନାଇସି ନାଇସି ନାଇସି ବଢଆ
ଫୁଲ ତମ ରୁହ ମୁଁ ଅଟା ଚକଟି ଯାଇଁ ରୁଟି କରେ ଆ।
ହଉ ଠିକ୍ ଅଛି।
ହଉ।